ହ୍ୟାଲୋ। ହ୍ୟାଲୋ।
କଣ କରୁଛନ୍ତି? ହଁ ନମସ୍କାର କଣ କରୁଛନ୍ତି?
କିଏ ବେ ଆଁ ତୁ
ଏଇଠି ଟିକେ ସାରଙ୍କର ଏଇ ସାରଙ୍କର ଟିକେ ଭୋଟର୍ କାର୍ଡ ଟିକେ ଫିତା ଲଗଉଛନ୍ତି। ଆପଣ ବସିଛନ୍ତି? ଆଜି କଣ କରିଛୁ ଆଜି କଣ ଖାଇଥିଲେ?
ଆପଣ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ସ୍ଵାମୀ ପୁଅ ମୁଁ।
ଆଜ୍ଞା ଆଜ୍ଞା ଆଉ ରୋଷେଇ କଣ କରିଥିଲେ ଆଜି?
ଉଁ ରୋଷେଇ ଆଜି ହେଇଥିଲା ଚି କେନ୍ ହେଇଥିଲା ମାଛ ହେଇଥିଲା ଚିଙ୍ଗୁଡି ବି ହେଇଥିଲା।
ଆଜ୍ଞା। ଏମିତି ତ ହୁଏଇ ଚିଙ୍ଗୁଡି କେମିତି ବନାନ୍ତି ଆପଣ?
ଚିଙ୍ଗୁଡ଼ି ଆଜି ଯୋଉଟା ହେଇଥିଲା ସେଇଟା ହେଉଛି ଶୁଖୁଆ।
କାହା ପାଇଁ କି?
ହେଲେ କି ସେଇଟା ହିଁ କହୁଛି ମୁଁ ଆପଣଙ୍କୁ। କାଲି ଚିଙ୍ଗୁଡି ଯୋଉଟା କରିଥିଲି ସେଟା ହଉଛି ଶୁ କୁୁଆ ଚିଙ୍ଗୁଡିର ଗୋଟେ ଶୁକୁୁଆ ଥାଏ ନା।
ଆଜ୍ଞା ଆଜ୍ଞା। ଆଜ୍ଞା କୁହନ୍ତୁ।
ହଁ ଫାଷ୍ଟ୍ ଆମେ ଚିଙ୍ଗୁଡି ଟାକୁ ପାଣିରେ ପକେଇଦବା ପାଣିରେ ପକେଇଦେଲେ ତା ଯେତିକି ବାଲି ଥାଏ ତଳକୁ ପଳେଇଯାଏ। ଆଉ ବାଲି ଲାଗିବନି ଖାଇବା ପାଇଁ ତ ଦି ତିନି ଥର ସେମତି କରିକି ଧୋଇବେ। ଧୋଇସାରିକି ତାକୁ ଚିପୁଡିକି ପୁଣି ଗୋଟେ ଗୋଟେ ଛାଳିଆରେ କି ଥାଳିରେ ରଖିବେ। ଟିକେ ଶୁଖିଗଲା ପରେ ସେ ତାକୁ ସୋରିଷ ତେଲ ଦେଇକି ଟିକେ ଭାଜିଦେବେ।
ଆଜ୍ଞା।
ଆଉ ଖାଲି ଚିଙ୍ଗୁଡି କରିନଥିଲି ତାକୁ ମୁଁ ଭେଣ୍ଡି ସହିତ କରିଥିଲି। ଭେଣ୍ଡି ଭେଣ୍ଡିି ଆଳୁ ଆଉ ଟମାଟୋ ତ ଭେଣ୍ଡି ସେମିତି ଭେଣ୍ଡିକି କାଟିକି ଏଁ ହୁଁ ତାକୁ ଭାଜିକି ରଖିଥିବେ। ଯେହେତୁ ଆମେ ଏଇଟା ଆଇଁଷ କରୁଛନ୍ତି ସବୁ ସୋରିଷ ତେଲରେ ହିଁ କରିବା।
ଆଜ୍ଞା।
ତ ଆଳୁକୁ ଭେଣ୍ଡିକି ଭାଜିକି ରଖିଥିବା ତାପରେ ସୋରିଷ ଜିରା ଅଦା ପିଆଜ ରସୁଣ ଏ ସବୁର ଗୋଟେ ମସଲା ବନେଇବା ମସଲା ବନେଇକି ଟିକେ ମସଲା ଟାକୁ ଭାଜିବା।
ଭାଜିକି?
ବେଶୀ ଭାଜିବେନି କାହିଁକିନା ସୋରିଷ ଭଜା ହେଇଥିବ ଏଇଟା ପିତା ଲାଗିବ। ହେଲା କିି ତାପରେ ସେ ଉଁ ପାଣି ଦବା ଫୁଟି ଗଲା ପରେ ଟିକେ ତାପରେ ଟମାଟୋକୁୁ ପେଷ୍ଟ୍ କରିକି ରଖିଥିବା ଦେବା। ସେ ଟିକେ ଫୁଟିଗଲା ପରେ ତାପରେ ଭେଣ୍ଡିିକୁ ପକେଇବା ଆଉ ଆଳୁକୁ ପକେଇବା ଆଳୁଟା ସିଝି ଗଲା ପରେ ଭେଣ୍ଡି ଟାକୁ ପଛରେ ପ କେଇବେ କାହିଁକି ନା ଫିଟି ଯିବ ନା ସେଥିପାଇଁ। ଆଳୁ ଆଉ ସେଇ ଯୋଉ ଭାଜିକି ରଖିଥିବା ଶୁଖୁଆ ତାକୁ ପକେଇଆ। ତା ସହିତ ଲୁଣ ବି ଦେବେ ମୁଁ କହିନି ଏପର୍ଯ୍ୟନ୍ତ ଲୁଣ ହଳଦୀ ଲଙ୍କାଗୁଣ୍ଡ ସବୁ ଦେବେ ଏ ମସଲା ଏଇସବୁ ମସଲା ପକେଇବେ ତା ସହିତ ଗରମ ମସଲା ବି ପକେଇବେ ଯଦି ମ୍ୟାଗି ମସଲା ଅଛି ପକେଇବେ। ହୁଁ। ଲାଷ୍ଟ୍ କୁ ଆପଣ ଭେଣ୍ଡି ପକେଇବେ ଭେଣ୍ଡି ଫୁଟି ସାରିଲା ପରେ ଡାଲଚିନି ଗୁଣ୍ଡ ଦେବେ।
ଆଜ୍ଞା ଆଜ୍ଞା। ଚିଙ୍ଗୁଡି ଶୁଖୁଆ ମାନେ କଣ କୁହନ୍ତି ଆଜ୍ଞା ଆଜ୍ଞା। ଏ ବହୁତ ପ୍ରୋସେସ ଅଛି ୟାର। ଆଜ୍ଞା ମୁଁ ଯଦି କେବେ ମୁଁ ଯଦି କେବେ ନି ଯେ ବନେଇବି ଆପଣଙ୍କୁ କଲ୍ କରିବି ଆପଣ ଟିକେ ଶିଖେଇ ଦେବେ।
ନିଶ୍ଚୟ। କାହିଁ ନାଇଁ ଆମେ ଗୃହିଣୀ ଟି ଆଉ ଆମକୁ ସ ସବୁବେଳେ ରେଡି ରହିବାକୁ ରୁହେ।
ଆଜ୍ଞା।
ଏସବୁ କରିବା ପାଇଁ କାହାର କଣ ପସନ୍ଦ।
ଆଜ୍ଞା।
ଆଚ୍ଛା।
ଆଉ ଖାଇଆ ହେରିକା ସବୁ ସରିଗଲାଣି?
ସନ୍ଧ୍ୟା ସମୟ ହେଇଗଲାଣି ତ ଅ ସେଥିପାଇଁ ଖାଇଆ ସରି ସାରିଲାଣି ସ ରାତିର ଆୟୋଜନ ଚାଲିଚି। କଣ ରାତିରେ ଆମେ କରିବା ହୁଁ। କିଛି ବଳକା ଚିକେନ ଥିଲା ମୋର ମୁଁ ତାକୁ ଦହି ଆଉ ହେଲ କା ଗୁଣ୍ଡ ହଳଦୀ ଲୁଣ ସବୁ ଗୋଳେଇକି ତାକୁ ରଖିଚି।
ଆଜ୍ଞା ମାନେ କଣ ଚି କେଲେ ଲଙ୍କାଗୁଣ୍ଡ ହ ହଳଦୀ ଗୁଣ୍ଡ ଲୁଣ ନା ଦହି ଗୋଳେଇ କି ରଖିଲେ ସେ କିଛି ଖରାପ ହବନି?
ନା ନା ଦହି ଗୋଳେଇକି ରଖିଲେ କିଛି ଖରାପ ହବନି ପନ୍ଦର କୋଡିଏ ମିନିଟ୍ ତାକୁ ରଖିଦେବେ। ନାଇଁ ଫ୍ରେଶ ଦହି ନେ ବିନା ପୁରା ଆମ୍ବିଳା ହେଇଯାଇଥିବ ଯୋଉ ଦହି ତାକୁ ନେଲେ ତ ଖରାପ ହେଇଯିବ।
ଆଜ୍ଞା ଆଜ୍ଞା ଫ୍ରେଶ ଦହି ଜାଣିବା କେମିତି କୋଉଟା ଫ୍ରେଶ ଦହି ବୋଲି। ସେଟା ତ ପ୍ୟାକେଟ ଭିତରେ ଆସେ ନା।
ଚଲି ପ୍ୟାକେଟ ଜିନିଷ ନେବେନି ଯୋଉଟା ଘରେ ପ୍ରସ୍ତୁତ କରୁଛନ୍ତି ତାକୁ ନେଉନାହାନ୍ତି ଘରେ ବି ପ୍ରସ୍ତୁତ କରୁଛନ୍ତି ନା ଆମର ଯେମିତି ଘରେ ହଉଚି। ଦହି ଆକ୍ଚୁଆଲି ସେ ଦହି ଶାଶୁ କେମିତି ବନାନ୍ତି ଜାଣିନି। ଯୋଉ ଲେମ୍ବୁ ଆଉ ଖ ଟା ଏସବୁ ଦେଇକି ତାକୁ ବନାନ୍ତି କ୍ଷୀରରେ। କ୍ଷୀର ଟା ବହୁତ ଫୁଟି ଯାଇଥିବ ପୁରା ନାଲି ହେଇଯାଇଥିବ।
ଆଜ୍ଞା।
ସେଇଟାରେ ଟିକେ ଖଟା ଯୋଉଟା କି କୁହନ୍ତି ଜୁଆ।
ଆଜ୍ଞା ଆଜ୍ଞା।
ଜୁଆ ପକେଇକି ଦହିି ବନାନ୍ତି ସେମତି ବସା ଦହି ହୁଏ। ରାତିରେ ପକେଇଦେଲେ ସକାଳୁ ସେ ବସିକି ରହିଯାଇ। ଥିବ ନାଇଁ ନାଇଁ ଖରା କ ନାଇଁ।
ଆଜ୍ଞା।
ହଁ ସେଇଟାକୁ ମୁଁ ଗୋଳେଇକି ରଖିଛି ପନ୍ଦର କୋଡିଏ ମିନିଟି।
ଆଉ କୁଆଡେ ବୁଲାବୁଲି ଯିବା ବୁଲାବୁଲି କରିବା ପ୍ଲାନ୍ କଲେ। ନାଇଁ ନାଇଁ ବ୍ୟସ୍ତ ନାଇଁ। ନାଇଁ ନାଇଁ।
ହୁଁ ହୁଁ। ଲି ବ୍ୟସ୍ତ ଅଛନ୍ତି ପ୍ରାୟ ବୋଧେ ଡାକୁଛନ୍ତି କି କେମିତି
ନାଇଁ ନାଇଁ ମୁଁ ବସିଛି ଏଠି ଗୋଟେ ଜାଗାରେ ତ ସେଥିପାଇଁ।
କଣ ଗୋଟେ କହୁଥିଲେ ବୁଲାବୁଲି କଥା।
ମୁଁ କହିଲି କୁଆଡେ ବୁଲାବୁଲି କରିବାକୁ ଗଲେ ପ୍ଲାନ୍ କଲେ ହୁଅନ୍ତାନି।
ହୁଁ। ହୁଁ ହଁ ନିହାତି କୁଆଡେ ବୁଲି ଯିବେ ଭାବୁଛନ୍ତି।
ଆପଣଙ୍କର ତ ପରିବାର ଅଛି ତ ପରିବାର ସହ ଆମେ ଯଦି କିଏ ଯାଆନ୍ତେ।
ହୁଁ ହୁଁ। ଯେହେତୁ ଆପଣଙ୍କର ବୋଧେ ଜବ୍ ଲାଗିଛି ଏଠି ବାଲେଶ୍ଵରରେ।
ଆଜ୍ଞା।
ବାଲେଶ୍ଵରରେ ଯେତେ ଲାଗିଛି ବାଲେଶ୍ଵରରେ ବହୁତ ଭଲ ଭଲ ଜାଗା ଅଛି।
ଆଜ୍ଞା ଇମାମି ଇମାମି ଯିବା ବୁଲିବା ପାଇଁ।
ଇମାମି ମୁଁ ବହୁତ ଥର ଯାଇଛି।
ଆଜ୍ଞା ଇମାମି ତ ବହୁତ ଭଲ ଜାଗା।
ହଁ ଇମାମି ମୁଁ ବହୁତ ଥର ଯାଇଛି।
ହଁ ନଜାଣିକି ନୂଆଲୋକ ଯାଇକି କିଆଁ କଣ କରୁଥିଲୁକି। ଆଜ୍ଞା।
ହୁଁ ଆପଣ ଯଦି ବୁଲି ନାହାନ୍ତି ତାହେଲେ ଆମେ ଯିବା ବୁଲିିଯିବା।
ଆଜ୍ଞା ମୁଁ ଯାଇଛି ଯଦି ଆପଣ ଯିବା ପାଇଁ ଚାହିଁବେ ଆଉଥରେ ସେଇ ପାଖାପାଖି ଯିବା କିଛି ନାହିଁ। ଆପଣ ଯେବେ ଆସିବେ ମୁଁ ତ ସେଠି ରହିବି ଆପଣ ଯେବେ ଆସିବେ ମତେ କହିବେ।
ହୁଁ ହୁଁ ହଉ ଠିକ ଅଛି ହଁ ବାଲେଶ୍ଵର ଯିବାର ଅଛି ନନନ୍ଦଙ୍କ ଘର ସେଇଠି।
ଆଜ୍ଞା। ଆଜ୍ଞା ଆଜ୍ଞା।
ମା ଆଜି କଣ ବନେଇଥିଲେ ଖାଇବା ପାଇଁ?
ମା ଆଜି ଭାତ ବନେଇଥିଲେ ଚିକେନ ଆଉ ଭଜା।
ଆଉ।
ଆଜ୍ଞା।
ହୁଁ ଆଉ କଣ କୁଆଡେ ଏବେ ବୁଲାବୁଲି ଚାଲିଛି ନା କଣ।
ଏଠି ଏବେ।
ଆପଣଙ୍କ ଆଡେ ନେଟୱାର୍କ କେମିତି ମାନେ ଭଲସେ ଆସୁଛି।
ହଁ ମେଘ ଉଠାଏ ଉଠେଇଛି ଏବେ କିନ୍ତୁ ହେଇନେଇ ସେ ତ ଡେଲି ଉଠଉଛି କିନ୍ତୁ ଡେଲି ହବାର ନାହିଁ।
ଆମ ଆଡେ ହଉଛି କେତେବେଳେ କେମିତି ହଉଛି ଯେହେତୁ କାଲି ସ୍ନାନ ପୂର୍ଣ୍ଣିମା ଅଛି ହବ ତ ବର୍ଷା।
ଆଜ୍ଞା ସ୍ନାନ ପୂର୍ଣ୍ଣିମା।
ସ୍ନାନ ପୂର୍ଣ୍ଣିମା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଗାଧେଇବେ। ଗାଧେଇକି ଅଣସର ଘରେ ପନ୍ଦର ଦିନ ରହିବେ ସେନି ନିତିକାନ୍ତି ବି ସବୁ ଗାଁ ରେ ହଉଛି ନା ତ ସେପଟେ ବି ହଉଥିବ।
ଦେଖି ନାହାନ୍ତି କେବେ?
ଆଜ୍ଞା ଆଜ୍ଞା।
ହୁଁ ସେଟା ପୁରୀରୁ ବି ଲାଇଭ ଦେଖେଇବ ଦେଖିବେ।
ଆଜ୍ଞା।
ହଁ ଆଉ ଚିକେନ ରେ କଣ କଣ ଆଇଟମ ଖାଇଛନ୍ତି କହିଲେ?
ଆଞା ଚିକେନରେ ତ ମେନ୍ ତରକାରୀ ଖାଇଛି।
ହୁଁ।
ତାପରେ ପକୋଡା ଖାଇଛି।
ହୁଁ।
ଚିଲ୍ଲି ଚିକେନ ଖାଇଛି।
ହୁଁ।
ତନ୍ଦୁରରିୀ ଚିକେନ ଖାଇଛି।
ଆଛା ଆଉ ହଁ। ଏତେ ସାରା ଖାଇବା ଖାଇଛନ୍ତି।
ଚିକେନ ସାଲାଡ ବି ଗୋଟ ଖାଇଥିଲି ଯେତେବେଳେ କେଉଁଝରରେ ମୁଁ ଚିକେନ ସାଲାଡ ବି ଗୋଟେ ହୁଏ। ସେଇଟା ବହୁତ ନିଆଁରା ମୁଁ ଖାଇଥିଲି କେବେ ଜାଣିିନଥିଲି କିନ୍ତୁ ଏ ଏ ଖାଇଲା ପରେ ଏତେ ଭଲ ଲାଗିଲା ମାନେ କଣ କହିଲ ଚିକେନଟାକୁ ମାନେ ସିଜେଇକି ମାନେ ସିଜେଇ କଣ କୁହନ୍ତି ନା ଏମତି ଯେମିତି ମାନେ ଆପଣ ରୋଲ ଖାଇଥିବେ ଆଜ୍ଞା ସେଇଠି ଯୋଉ ମାନେ ସୁରମା ରୋଲ ଖାଇଚନ୍ତି? ମାନେ କଣ କୁହନ୍ତି ନା ମାନେ ଏଇ ଯୋଉ ଚିକେନ ଟାକୁୁ ମାନେ ଗ୍ୟାସରେ ସବୁ ପୋଡି ପୋଡିକି ଯୋଉ ଦିଅନ୍ତି।
ଆଚ୍ଛା। ଆ ତାର ଗୋଟେ କୋଇଲା ଆଞ୍ଚ ଅଛି। ତାର
ରେ ତ ସେଇଟାରେ ଯୋଉ ଦିଅନ୍ତି ତ ସେଇଟାକୁ ରୋଲ ଭିତରେ ବୁଲେଇ ଦିଅନ୍ତି ସେଇଟାକୁ ସୁରୁମା କୁହନ୍ତି। ଆଉ ଯୋଉଟା ନର୍ମାଲି ଚିକେନକୁ କଷିକି ଦିଅନ୍ତୁ। ସେଇଟାକୁ ଖାଲି ରୋଲ କୁହନ୍ତି।
ଆଚ୍ଛା କେବେ ବାଉଁଶ ନଳରେ ପଶେଇକି ଯୋଉ ହେଇଥାଏ ସେଇଟା ଖାଇଚନ୍ତି?
ଆଜ୍ଞା। ବା-ବାହା ବାଉଁଶ ପୋଡା ଚିକେନ। ଆଜ୍ଞା ନାଇଁ ସେରା ସେ ଖାଲି ଦେଖିଚି କେବେ ଖାଇନି। ହେଟା କୋଉ ଜା ମିଳେ ମୁଁ ଜଣିବିନି।
ମିଳେ ତ ଏଇ ପ୍ରାୟତ ଏଇ ଢେଙ୍କାନାଳ ଡିଷ୍ଟ୍ରିକ ଆଡେ ସେଗୁଡା ବେଶୀ କରନ୍ତି। କାହିଁକି ନା ଜଙ୍ଗଲ ଏରିଆ ବିଷୟରେ ସେ ଜାଣିଥିବେ ତ ସେଇ ସବୁ କରନ୍ତି।
ଆଜ୍ଞା ଆଜ୍ଞ ଆପଣ କେବେ ଖାଇଚନ୍ତି? ଆଜ୍ଞା। ମୁଁ ଜାଣି ଆଜ୍ଞା ହେଟା ଆଉ ସେଠି ଆପ ଣଙ୍କୁ ମିଳିବ କି ନାଇଁ ସେଟା।
ହଁ ବାଉଁସରେ ଏତେ ମିଳେନି ସ ତ କଥା ଆଉ ଆଗରୁ ଆଉ ମାଟି ଘର ନାହିଁ ଯେ ସବୁ ବାଉଁଶ ମିଳିଯିବ। ମାଟି ଘର ଥିଲା ବା ଉଁଶ ଫାଉଁଶ ଆଣୁଥିଲେ ଆଉ କଣ ମାଟି ଘର ଅଛି। ଉଁ ହଁ। ଆଉ କଣ ମୁଁ କହିଲି ତାରିଣୀ ଛଡା ଆଉ କଣ କେଉଁଝରେ ବୁଲିବା ପାଇଁ ଆକର୍ଷଣୀୟ ଜାଗା ଅଛି କହିଲେ?
ଆଜ୍ଞା ସବୁଠୁ ଭଲ ଜାଗା ଏବେ ଅଛି। ଏବେ ବର୍ଷା ଦିନ ଯେହେତୁ ଭିମକୁଣ୍ଡ ସବୁଠ ଭଲ ଜାଗା ହବ।
ଭିମକୁଣ୍ଡ ଅଛି।
ଆଜ୍ଞା।
ଆଉ କଣ ଅଛି ଝରଣା ଟା ହଁ ଠିକ୍ ଅଛି।
ଧନ୍ୟ